ହ୍ୟାଲୋ ସଭୁଜି ମୋ ଗଥ କା
ହଁ ଶୁଭୁଛି କଣ କରୁଚଁ?
ପୁଅଟାକୁ ଶୋଇ ଦଉଛି ଆଉ କଣ କରି
ଆଉ ରୋଷେଇବାସ କିଛି
ହୁଁ ରୋଷେଇ ଚାଲ୍ ଅପା କରୁଛନ୍ତି ପୁଅ ଟା ଯାଇଥିଲା ଦୋଳି ଖେଳି ଦୋଳି ଖେଳିକି ଆସିଲା ତାକୁ ଶୋଇ ଦଉଛି ଯାଉଛି।
ହଁ ହଉ ମୋର ବି ରୋଷେଇ ଭାତ ବସେଇ ତେ ଆଉ ଉଁ ହଁ ଇଏ ତ ହଁ ଏ ବାଇଗଣଗୁରା ଆଣିକି କିଏ ଆଇଲେଣି ଆମ ଆଇଙ୍ଗ ପାଇଁ ଟିକେ ବାଇଗଣ ଟିକେ ଭଜାଭଜି କରିବୁ। ଆମର ଛତୁ ହେଇଚିଁ। ଆଉ ଅଣ୍ଡା ଅଛିଁ ରାତ୍ ଏତିକି ଯାହା ଆଇଁଷ ଫାଇଁସ ଆଣିବୁ। ଆଜିତ ଆଉ କଁ ରଜରେ କଣ ସବୁ ସ୍ପେଶିଆଲ?
ପିଠା ଆଉ ଚକୁଳି ସଇଲାଣି ଛତୁ ତକାରୀ ହେଇକି ସମସ୍ତେ ଖାଇସାଇଲେଣି।
ତମର କୋଉ ଛତୁ ପାଳ ଛତୁ ନା ବଟମ ଛତୁ?
କି
ଆମର ବାକି ବଟମ ଛତୁ ଆଣିଛୁ।
ହଁ ହଁ ଆଉ ସଇଲାଣି ରୋଷେଇ ହବ ଦିପହରେ କଣ କରିବେ ବରା ଦହିବରା ହବ, ବରା ସ ଣା ହବ ତରକାରୀ ହବ।
ଅ ହ, ଆଉ କଉଠିଛି ବୁଲା ବୁଲି ନାଇଁ।
ବୁଲାବୁଲି ଲିଁ କଣ କିଛି ଏମିତି ଇଚ୍ଛା ନାହିଁ ଏଇ ଗରମ ଯୋଗୁ ଆଉ ମନ ହଉନି। କୁଆଡେ ଯିବା ପାଇଁ ଦେଖିବା କାଲି ପର ଦିନ ଆଡକୁ ଆଉ।
ହଁ ଥରେ ରଜରେ ବୁଲିଆସ ମନ ଶାନ୍ତି ଲାଗିବ। ନହେଲେ ନାଇଁ ଇଛାଅଲେ ମୁଁ ତ ଯିବି ମୁଁ ଯିବି ତ ଆଉ ଯି ତିନି ଦିନ ଗଲେ ଆଉ। ଆଉ ଦି ତିନି ଦିନ ଗଲେ ଯିବି ଯେ ଏ -ଏଗ। ଟିକେ ସାନ ଭଉଣୀ ପାଖକୁ ଯିବି ଥରଟେ ହାପୁଡି ଇଏ ହେଇକି ଗୋଟେ ଜାଗାରେ ଏକାଳେ ଆସିବେ ଆଉ।
ହୁଁ ରଜରେ ସିନା ମଜା ଲାଗିଥାନ୍ତା।
ନାଇଁ ରଜ ସଇଲା ପରେ ଭଲ। ଆଉ ଟିକେ ବର୍ଷା ଅଛି ତ ବ ସବୁ ଦେଖିକି ଯିବା ଆଉ। ଆଉ ରଜରେ ଯୋଉ ବୁଲାବୁଲି ଛାଡ ପିଠା କଣ ଖାଇଛ?
ପିଠା ଚକୁଳି ହେଇଥିଲା ମୋ ଦେହ ଟା ଟିକେ ଭଲ ଭଲନଥିଲା ମୁଁ ସେଇ ଚକୁଳି ଖାଇଛି ଆଉ ଦେଖିଆ ଯାଉଛି ଭାତ ଖାଇବି ଛତୁ ଟିକେ ଭଜିବି ଭାଜିକି ଭାତ ଖାଇବି।
ହଁ ହଁ ଆଉ ମୁଁ ଖାଇ ଆଜି କରିଥିଲି ଛତୁ ଆଳୁ ଝୋଳ ଯେ ପିଠା ମଡେଇକି ଖାଇଛି। ହଁ ଆଉ ଅ ଏ ଭାରି ରଜରେ ଟିକେ ବିରିଆନୀ କରିବା ପାଇଁ।।
ବିରିୟାନୀ।
ହଁ।
ହଁ ହଁ ବିରିୟାନୀ ବନଉନ ଘରେ।
ଉଁ ଦେଖିଆ ମୁଁ ମୋ ଦିଅରକୁ କହିବି ନହେଲେ ମୋର ତ ଟିକେ ଭଲ ବିରିୟାନୀ ହୁଏନି
ହୁଁ।
ପଲି ମୋର ଭଲ କରିପାରିବିନି ମୋ ଦିଅରଙ୍କୁ କହିବି ଆଉ ଆସନ୍ତୁ ସେ କୁଆଡ଼େ ଯାଇଛନ୍ତି ଆ କହିବି ରାତି ଭିତରେ ଯେନ୍ତି ଆଜି ରଜର ବେଶେସ୍
ହଁ ଆଜି ଗୋଟେ ବିରିୟାନୀ ଟେ କରି ଖାଅ ଏଇଟା ନିଅ।
ସେ ଭେଜ୍ ହଉ ନନ୍ ଭେଜ୍ ହଉ।
ହଁ ଯାହେଲେ ଗୋଟେ
ହଁ ହଁ ରଜ ସ୍ପେସିଆଲ୍ ଗୋଟେ ଆଉ ବରା ଚ ତ ଏମିତି ସବୁବେଳେ ହଉଛି।।
ହଁ ସେ ତ କଲାନି କଣ କହିଲ ହଁ ବା ସେ ଖାଲି ଯୋଉ ଏଇଟା ସବୁ ଟାଣିବ ବୋଲି ସବୁ ଫିଙ୍ଗିବ ବୋଲି।
ଓ
ଆଁ ହାଁ।
ଆଉ
ଆଉ କଣ ରୋଷେଇ ତାହେଲେ ସରିନି?
ଚାଲିଚି।
ହଁ ହଁ।
ହୁଁ।
ହଉ କୁଆଡେ ବୁଲାବୁଲି କଆଡେ ଯିବ ବୋଧେ ଗଲେ ଘରକୁ?
ଗରୁ ଗଲେ କଟକ ଖାଲି ଟିକେ ବୁଲିବାର ଅଛି କଟକ ଯୋଉ କଟକ ନହେଲେ ଯୋଉ ଅ ଧଉଳି ଧଉଳିିଗିରି। ଉଦୟଗିରି ହେଇଗୁଡା ଟିକେ ଇଛା ଅଛି ଆଉ ଆଉ ଦେଖିବା ଆମକୁ କହିବୁ ବୁଲିଯିବୁ ଆଉ।
ହଁ ଛୁଆଙ୍କର ବି ଏନା ଛୁଟି ଅଛି। ସେ ଯା ବୁଲି ବୁଲାକି ଆସିବ ଭଲ ଲାଗିବ।
ହଁ ତମର କେତେଟା ଗାଈ? ରଖିଛ।
ଆମର ମାନେ କୋଉଠି ବାପ ଘର ନା ଶାଶୁ ଘରେ?
ଜୋଉଠି
ଆଉ ଶାଶୁ ଘରେ ଗୋଟେ ଗାଈ ଅଛି ଆଉ ତାର ଗୋଟେ ଏଇ ଦି ଦିନି ହବ ଗୋଟେ ଝିଅଟେ ହେଇଛି କଁଳା ବାଛୁରୁରୀଟେ।
ହଁ।
ମାଉ ବାପ ଘର ତ ଖାଇଥିଲା ରଖିଲେନି।
ହୁଁ ହୁଁ। ନାଇ ଆମର ଗୋଟେ ଗାଈଟେ ରଖିଛୁ। ଯେ ଛୁଆଟା ହେଇଗଲାଣି ପାଞ୍ଚ ଛଅ ମାସର ଆଉ।
ଭଲ ଗାଈ ରଖିଲେ କିନ୍ତୁ ଘରେ ଭଲ।
କ୍ଷୀର ଦୁଆଁ ହେବା ଆଉ କେତେ ଦିନ ଗଲା ଖୁଣୁ ବଧେ ଆଉ।
ହୁଁ ତା ଏକୋଇଶିଆ ହେଲାଠୁ ଧୂଆଁ ହବ ଆଉ।
ହଁ।
ଆଉ ଘରେ ସମସ୍ତ ଦେହ ଭଲ ଅଛି?
ସିଂ ଦେହପା ଭଲ ଅଛି ଆଉ ତମ ଘରେ କେତେଜଣ ମେମ୍ବର?
ଆମର ସାତ ଆଠ ଜଣ।
ଏତେଜଣ!
ଆଉ କଣ ହୁଁ କୁଅ।
ଆମର ନଅ ଜଣ ମେମ୍ବର ଆଉ ଜଣଙ୍କୁ ଭୁଲି ଯାଇଥିଲି। ହୁଁଁ ହୁଁ ହୁଁ।
ନଅ ଜଣ ଘର ମେମ୍ବର ଘର ମେମ୍ବର କ କଥା ଟିକେ ମନେ ପକେଇିବ ନା ଘର ଚଳୁଚ।
ଆଉ କଣ କହ
ନାଇଁ ଆଉ ଟିକେ ବିରିୟାନୀ କେନ୍ତୁ ହୁଏ କେ ତମକୁ କଣ ଦେଇଛି ଭଲ ଆସିଛି ମତେ ଗୋଟେ ଗତେଇଲା।
ମତେ ଦେଇଛି ମତେ ତ ବିରିୟାନୀ ଫିରିୟାନୀ ରେ ଆସିନି କିଛି।
ଆଉ କଣ ଆଇଛି ମୁଲ
ତ ଖାଲି ମିକ୍ସ ଭେଜ ଭଲ ଲାଗେ କିନ୍ତୁ କରିଆସିନି। ମୁଁ କଲେ ଭୋଜି ଭାତରେ ଆଗେିକ୍ସ ଭଜେ ଆଗେକସ ମୁଁ କଣ ରାନ୍ଧେ ମସଲା ଦିଏ ତରକାରୀ ଟ ଯଦି ଟିକେ ରାନ୍ଧିବି ମାନେ ଯେତେବେଳେ ଦିନେ ଦିନେ ଭଲ ହେଇଥିବ ଆଉ ଦିନେ ଦିନେ ଭଲ ଲାଗନ
ହଁ ଆଉ କଣ
ହଁ ସେ ଖ ହ ବଲି
ଆଉ ଦଉନ କଣ?
ହଁ ସେ ଧରିଛି ସିଏ ହେଲା ଖାଲି ଆଜି ଧରି ଥିଲା ତ ତାକୁ ଝଡେଇକି ଆଣ ହେଇଛି କାନ୍ଦୁଚ ଆଉ।
ହଁ ମୁଁ ତ ଘରକୁ ଯେବେ ଯ କଣ ସବୁ ପୁରାପୁରି କରିବି କଣ ନେବି କଣ ନନେବି କଣ ପିନ୍ଧିବି ଆଉ ରଜ ପାଇଁ ସବୁ କେତେ ପ୍ରକାର ଶାଢୀ କି ଡ୍ରେସ ଫେସ କଣ କେମନ୍ତୁ ଆଣିଛ।
ମାର୍କେଟିଂ କରି ଯାଇଥିଲି ଡ୍ରେସ ଟା ଆଣିଛି ଆଉ ଶାଢୀ ତ ଅଛି ମୁଁ କହିଲି ଶାଢୀ କଣ କରିବି କୁଆଡେ ଯିବା ଆସିବା ଗଲେ ଡ୍ରେସ ଆଣିଲେ ଭଲ ଡ୍ରେସ ଟେ ଆଣିଛି। ଆଉ ଶାଢୀ ଆଣି ପିଲା ଘରେ ଶାଢୀ ସେ ପିନ୍ଧି ଦେଇଛି ଆଉ ରଜ ତ ଯାହା ହେଲେ ନୂଆ ପିନ୍ଧିବା ପ ଇଏଟା ଅଛି ତାର
ଆଉ କିଛି ମାର୍କେଟରେ ଖିଆ
ନାଇଁ କାଇଁ କାଲି କିଛି ଆଉ କରିନି କାଲି ଟାଇମ ହେଲାନି ସାଢ଼େ ଆଠଟା ବେଳକୁ ଗଲୁ କିଣାକୁୁଣି କରିବା ସାଢ଼େ ଦଶଟା ଏମିତି ଆସିଲି ଆଉ ଅଛି ଦେଖିବା ଯିବାର ବୁଲି ଯେ କୁଆଆଡେ ଠିକ୍ କରିପାରନି ଆଜି ଯିବି କି କାଲି ଯିବି ଠିକ କରିନି
ହଁ ହୋ ମୁଁ ଅନନେ ମନେ ଭାବୁଛି ମୁଁ କାଲି ପଉ ଦିନ କେ ଯିବି ଓପଦିନ ଆଉ ଘରକୁ ଯମିତି ଯାଉଛି କଲି ଟିକେ ଯିବ ୱାଟର ପାର୍କ ଟିକେ ଗାଧୋଇବାର ମଜା ନେଲେ ରଜରେ ବଢିଆ ଲାଗିବ ହଁ। ହଁ ପାଖରେ ଏଇଠୁ ଛଅ ସାତ କିଲୋମିଟର ଭିତରେ ଅଛି ଗୋଟେ ଭଲ ପାର୍କଟେ ଖାଲି ଶୁଣିଛି କେତେବେଳେ ଯାଇନି
ହୁଁ ହଁ ସେ ଟିକେ ଯାଆନ୍ତୁ ିକ ସେ ଭଲ ବି ଲାଗିବ ରଜ ହ ଦେଖିବା ଆଉ।
ଚାଲ ଟିକେ।
ହଁ
ହେଲା ବୁଲିବ।
ତମଝିଅ
ମଝିଅ ତା ଖୁଡିୀ ପାଖରେ ଅଛି। ହଁ ମୋ ତା କୁଡି ପାଖରେ ଅଛି। ଆଉ ଆମ ମା ତ ଶୋଇପଡିସଛନ୍ତି ଆ ବାପା ଶୋଇଛନ୍ତି ମାଇ ଶୋଇଛନ୍ତି ମୁଁ ରୋଷେଇ ଚାଲିଛି ଆଉ ଭାତ ହବା ଉପରେ ହେଲାଣି। ଆଉ ରଜରେ ଆଇଁଷ ରାତିକି ହ ଆଜ୍ା ତ କାହିଁ କିଛି କହିଲେନି। ଆଉ କଣ। ଶୀତଳ ଷଷ୍ଠୀ ଯାତ୍ରା ହଉଛି ଚାଲୁନ ଦେଖି ଯିବ। ହୁଁ ଯୋଉଆଡେ ହେଲେ ତ ରଜରେ ଗୋଟେ ବୁଲିବାର ପୁରୀ ଫୁରି
ହୁଁ ପଲ ଏବେ ଯୋଉ ଭିଡ ହଉଛି କି ପୁରୀ ଯାଇକି ଦର୍ଶନ ଆଉ ଆଗ ଭଳିଆ ଯେମିତି ଦର୍ଶନ ଆଉ କରି ହଉନି ଏବେ ପୁରା ବଡ ଦାଣ୍ଡ ଠୁ ଲାଇନ ଲାଗୁଛି ପୁରା ମନ୍ଦିର ଯାଏ ଏବେ ଯୋଉ ରୁଲ କଦଣି ଗଣମେଣ୍ଟ ପୁରୀ ଯିବ ଯଦି ରାତିରେ ଦର୍ଶନ କରି ପଡ଼ିବ ବଡ଼ିବର ଚାରିଟା ବେଳକୁ ନହେଲେ ଆ ାକ୍ତିରେ ହୁଁ ନନେ ଏ ଯୋଉ ମାନେ ଛୁଆଙ୍କ ତେ ନେଇଛି ଭୁଲ ହେବି ଜୀବନ
ପୁରା ଏବେ ଖରାକୁ ଯୋଉ ଲାଇନ କରିଦଉଛନ୍ତି
ମିନିମ ଦି ତିନି ଘଣ୍ଟା ପରେ ଯାଇକି ଠର ଭିତରେ ବସିବ ଯାଇକି
ହୁଁ
ଏଇଟା ବହୁତ ହୁଏ ସେଇଥିରେ ବି ହଜାର ହଜାର ଲୋକ ହଉଛନ୍ତି
ତ ଠାକୁରଙ୍କୁ ଦେଖିବାକୁ ଯ ତ ନଥ ସେ ଆଉ କେତେ ଲୋକ ହଉଥିବେ ଆଉ
ଏଇପ ବି ଛୋଟ ଛୁଆ ଟା ତାକୁ ନେଇକି କୁଆଡେ ଯେବେ ଡରି ଯାଉଛି ଯାଇକି ବି ଆସିହବନି ଯିବ ଯଦି ଦିନେ ଦ ଦିନେ ରହିବ
ହଁ ରୁମ ନେଇକି ରହିଯିବ ମାନେ ଦିନ ଆଗ ଖରା ହଉଛି ଛକ ଧରିକି ରହିବ ସନ୍ଧ୍ୟା ହେଲେ ବୁଲାବ କିଏ କରିବ ଚାରିଟା ବେକୁ ତିନଟା ବେଳକୁ ଏମିତି ହେଲେ ତାହେଲେ ତମେ ପୁରୀରେ ବୁଲାବୁଲିରେ ପାରିବ ଆଉ ନହେଲେ ତମେ ରୁମ ନ ନେଇକି ଖାଲି ଯିବା ଆ ସୋ କି କଲେ ଭାରି ହଇରାଣୁଛୁ କୁଅ ଧରିକି କୁଆଟେ ଚାଲିବୁ ବୁଲିବ ହଁ ହଁ ପୁରୀରେ ତମେ ନା ପୁରୀରେ ତମେ ଲୋକ ଅୋକନାଥ ମନ୍ଦିର ଦେଖିଛ
ଲୋକନାଥ ଲୋକନାଥ ଦେଖିଛି ବୋଧେ ମନ ପଡୁନି
ସେଠି ଗୋଟେ ପୋଖରୀ ଅଛି ପୋଖରୀରେ ବ ବୋଟ ବଟ ମାଛ ବହୁ ପୁରୁଣ ର ମାଛ
ଲୋକନାଥ ଶିବ ମନ୍ଦିର ନା ହ ହଁ ଦେଖିଛି ଦେଖିଛି ବୋଧେ ପୁରୀରେ ନା ଭୁବନେଶ୍ୱରରେ
ପୁରୀ ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ଆଉ ଆ ପୁରୀରେ ହେଲା ଲୋକନାଥ ମନ୍ଦିର
ହଁ ଦେଖିନ ତାହେଲେ ଯିବା ଆଉ ଏଥରକ ଗଲେ ଯିବା ଆଉ ପାଠ ମଙ୍ଗଳା ବି ଯାଇଛି କିନ୍ତୁ ମାଆଙ୍କୁ ଦର୍ଶନ କରିନ ଆସିଛି
ହଁ ହୋ ତାହେଲେ ତମେ ଯାଇଛ ନାଇଁ ତାହଲେ ଯାଇନ ଆ ପୁରୀରେ ସୁନା କରେ ଗୌରାଙ୍ଗ ମନ୍ଦିର ନା କଣ ଅଛି
ହ ହ
କ ମନ୍ଦି ମୁଁଖି ଦେଇଛି କଣାର୍ କ କଣାର୍ କ
ହୁଁ ହୋ ଏଇ ଛୋଟ ଛୁଆ ଟା ବି ଆଉ ତାକୁ ନେଇକି ଯୁଆଡେ ଯାଉ ଡର ବି ଲାଗୁଛି ମୋର କିନ୍ତୁ ବୁଲାବୁଲି ଭାରି ମନ
ଅ ପିଲା ଟିକେ ବଡ ହେଇଥା ତାଙ୍କୁ ଅନେଇକି ଆଉ କଣ କରିବା ପିଲା ବଡ ହେଇଗଲେ ବି ସେମାନେ ସବ କରିଦେବେ ଏଇ ନ କିି ସେ ଖା କାନ୍ଦିବେ ତ ମୋ ପୁଅ ଟା ତ ବର୍ଷେ ଦି ତିନି ମାସରେ କହୁଥିଲ ଦି ତିନି ମାସରେ ହେଇଛି ଏବେ ପିଲା ହାରି ହଇଲାଣ ତିନି ବର୍ଷ ଚାରି ବର୍ଷ ହେଇଛି ସେ ଯାହା ମାନେ ଖାଇବା ପିଇବା ବୁଲାବୁଲି ସେମାନେ ନିଜେ କରିବେ କାଇ ତାଙ୍କୁ ଧରିକି ତମେ କୋଉଆଡେ ଚାଲିବ
ହଉ ହଉ ରଖୁଛି